ବନ୍ଧୁ ନମସ୍ତେ।
ନମସ୍କାର କଁ କରୁଛନ୍ତି?
ଏଇଠି ବସିଥିଲି ଆଉ ତମେ?
ମୁଁ ବି ଏଇ ଶୋଇକି ଉଠିଲି ଆଉ।
ହଁ ଏବେ ତ ଖରା ଦିନ ସମସ୍ତେ ଶୋଇବେ, ବସିବେ, ଉଠିବେ ଆଉ। ଗରମ ବି ବହୁତ ହଉଛି ନା।
ଏଇଥିରେ ଟାଇମ ଯାଉଛି ଆଉ। ହଁ ଏପଟେ ବି ଗରମ ବହୁତ ହଉଛି ଏଇ ଏସି ରୁ ବାହାରିଲା ବେଳକୁ ତା ରେ ଆଉ ମାନେ ଶୋଇ ବି ପାରିବୁନି।
ନାଇଁ ଏଥରକ ବହୁତ ଗରମ। ବର୍ଷା ବି ଟିକେ ହେଇଗଲେ ଭଲ ହୁଅନ୍ତା କିନ୍ତୁ ବ ର୍ଷା ଆସୁଛି ବ କିନ୍ତୁ ବର୍ଷା ହଉନି। ଆଉ ଆଜି ଖରାବେଳେ କଣ ଖାଇଥିଲେ?
ଆଉ ମୁଁ ଆଜି ଖରାବେଳେ ଖାଇଥିଲି ଭାତ, ଡାଲି, ମାଛ ତରକାରୀ। ସାଲାଡ୍ ଆଉ ଆମ୍ବ ଏଇଆ‌।
ଓହୋ।
ଆପଣ କଣ ଖାଇଥିଲେ?
ଭାତ ଖାଇଥିଲି ଡାଲି ଖାଇଥିଲି ଚିକେନ ଖାଇଥିଲି ସାଲାଡ୍ ଖାଇଥିଲି। ଆଉ ସଜନା ଶାଗ ଭଜା ଖାଇଥିଲି ଆଉ ଆମ୍ବ ଖାଇଥିଲି।
ଓହୋ।
ରାଜ ଶ ମତେ। ମୁଁ ମାନେ ଶାଗ ଚିହ୍ନି ଶିଖିନି କିନ୍ତୁ ମତେ ସଜନା ଶାଗ ଟା ଖାଲି ଜାଣି ଚି ଆଉ କିଛି ଜାଣିନି ମାନେ ଶାଗ ଖାଇଛି କିନ୍ତୁ ମୁଁ ଚିହ୍ନି ଶିଖି
ମୁଁ ବି ସେଇ ଚିହ୍ନି ସିକିିନି ସେମ୍ ମୁଁ ବି ସେଇ ଜାଣିପାରେ ନା କୋଉ ସାଗର ନାଁ କଣ।
ହଁ କାହିଁ ନା ସେମାନେ କୋଉ ଭଳିଆ ଦେଖା ଯାଆନ୍ତି ମୁଁ ଜାଣିନି କିନ୍ତୁ। ମୁଁ ଚିହ୍ନି ପାରେନା ଖାଲି ସଜନା ଗଛ ଟା ଡେଲି ଦେ
ଦେଖିଚି ବୋଲି ହଁ ସେଗରେ ମୁଁ ବି। ସେଇଆ ମୁଁ ଦେଖୁଛି ବୋଲି ଜାଣୁଛି ନହେଲେ ମୁଁ ତାକୁ ବି ଖାଏନି ଆଉ ସବୁ ଶାଗ ଖାଏ କିନ୍ତୁ ସେଇଟା ଟିକେ ଅଧିକ ପି ପିତା ପିତା ଲାଗେ ବୋଲି ଖାଏନି।
ଓହୋ। ନା ମତେ କିନ୍ତୁ ସେଇଟା ଭଲ ଲାଗେ ପଖାଳରେ ଖାଇବାକୁ ଭଲ ଲାଗେ ତ ମୁଁ ସେଥିପାଇଁ ସେଇଟା ଖାଏ।
ଓହୋ।
ଆଉ କିଛି ବି ଖାଇ।
ଆଉ ଆପଣ ରୋଷେଇ କରିଥିଲେ?
ନାଇଁ ମତେ ଆସେନା ରୋଷେଇ ମମି ମାନେ କରନ୍ତି ସବୁ।
ହଁ।
ମାନେ ରୋଷେଇ ଆସେ ମୁଁ। ହଁ ମୁଁ ଶିଖିଛି ମାନେ କଣ କଇଲେ ମାନେ ଦେଖିକି ଯାଆ ଶିଖେ। ଭାତ ଟା ମୁଁ ରାନ୍ଧି ଶିଖିଛି। ଚିକେନ ଟା ବି ରାନ୍ଧି ଶିଖିଛି। ଅଣ୍ଡା ଆମ୍ବଲେଟ ବି ଶିଖିଛି। ମାଛ ଭ ମାଛ ଭଜା। ମୁଁ ଭାଜି ପାରେ ନା କାହିଁକି ନା ହେଇନଥିବ ଜାଣିପାରିବିନି ନୋଉଟାଇ ଦେବି ସେ ଭାଙ୍ଗିଯିବ।
ଓ ହ।
ଚା ଶିଖିଛି ଉପମା ଶିଖିଛି। ମାନେ ଆମେ ଯୋଉଟା ଖାଆନ୍ତି ସେଇଗୁଟା ସବୁ ଶିଖିଛି ଆଉ ମାନେ ଅଳ୍ପ
ଜଗୁର ଶିଖିବା କଥା ସେଉଟା ମାନେ ଯୋଉଟା ମାନେ ସହଜ ତାପରେ ଯୋଉ କରିବା ପାଇଁ ଯୋଉଟା ଭଲ ଲାଗିବ।
ସେଇଟା ହଁ ଯୋଉଟା କମ ଟାଇମ ଭିତରେ ଯୋଉଟା ହେଇଯିବ ମୁଁ ସେଇଟା ଶିଖିଛି। ମାନେ ମୁଁ ଫାଷ୍ଟ ଜାଣିଛ ମୁଁ ଫାଷ୍ଟ ଯେତେବେଳେ ରୁଟି ବନେଇଲି ମୋର ମାନ ଚିତ୍ର ହେଇଗଲା।
ହୁଁ ହୁଁ ହୁଁ ସମସ୍ତଙ୍କର ସେଇଟା ଗୋଟେ ଲାଇଫ। ଗୋଟେ ଏକ୍ସପିରିଏନ୍ସ ମାନେ ରୁଟିଟା ମାନେ ଫାଷ୍ଟ ଆମର ମାନେ ସାଇଜ ହୁଏନି ତାପ ଧୀରେକୁ ଧୀରେ ମାନେ
ହଁ କିନ୍ତୁ ଏବେ ମୁଁ ଇଏ କ ପୁଣି ଜାଣିଛ ମୁଁ ଯଦି ଆମ ବେଲଣା କାଠିରେ ମୁଁ ବେଲିବି ଗୋ ନ ହବ ମୋ ଦିଦି ଘର ଏଠି ଠିକି ଗଲେ ତାର କମେ ମୁ ବେଲିଲେ ମାନଚିତ୍ର ହେଇଯାଏ ହଁ। ହଁ ସେଇଆା ମୁ ସେତ ଜମା ବୁଲି ପାରେ ନା କୋଣ ପାଇଁକା ଜାଣ ଜାଣିଲି କିନ୍ତୁ ହୁଏ ନା ତ ଆଉ। ତମେ କଣ ଶିଖିଛ?
ମୁଁ ସବୁ ଶିଖିଛି। ସବୁ ଶିଖିଛି ହେଲେ ଘରେ ସମସ୍ତେ ଅଛନ୍ତି ଆଉ କେତେବେଳେ ଯଦି ସେମିତି ସୁଯୋଗ ମିଳେ ରୋଷେଇ କରେ।
ହଁ ଭଲ ଭଲ ଶିଖ।
ଘରେ ସମସ୍ତେ ଅଛନ୍ତି କି? ମାନେ ଏଇ ଯଦି କେହି କେତେବେଳେ ନଥିବେ ମନ ହେଇଥିବ ତାହେଲେ କରିବା ଭଲ ଲାଗେ।
ଓହୋ ରଜରେ କିଣା କିିଣିିକି ସବୁ ଚଳିଲାଣି।
ହଁ ରଜରେ ଡ୍ରେସ ହେରିକ ଆଣି ସାରିଲିଣି। ଆଉ ବାକି ଆଉ କିଛି ଏତେ ଗରମ ହଉଛି ଯିବାକୁ ବି ମାର୍କେଟଇ ଆଚ୍ଛା ହଉନି।
ସିନା ଡ୍ରେସ କିଣିକି ରଖିଦବା ରଜରେ ଏମିତି ଗରମ ହବ। ମାନେ ଖରା ହବନି କାଉଁଳିଆ ପାଗ କରିବ କିନ୍ତୁ ଗୁଳୁ ବହୁତ ହବା ପିନ୍ଧିବାକୁ ଡ୍ରେସ ହଁ। ଖାଲି ଘରେ କହିବେ ନୂଆ ଡ୍ରେସ୍ କିଣିକି ଆଣିଲ ପିନ୍ଧୁନା ପିନ୍ଧୁନା। ଆଉ ସିଏ ବୁଝିବେ କେମିତି ଆମେ କିନ୍ତୁ ଜିଦ୍ଦି କରନ୍ତି ବି ବେଳେ ବେଳେ ବି କିଛି ହେଇନଥିଲେ କେବେ ନା ଆ ସମସ୍ତଙ୍କର ହେଲା ଆମର କାଇହିଁ ହେଲାନି।
ହଁ।
ସେଇଟା ବି କରି କିଣିକି ତ ଆଣିଲୁ ପିନ୍ଧୁନୁ କାହିଁକି ପିନ୍ଧି ଏମିତି କି ସବୁ ହୁଏ।
ପିନ୍ଧିବ ପିନ୍ଧୁନ ବି ଆଉ। ପୋଡ ପିଠା ନା ମତେ ଆସେନି ହିଁ ମତେ ଖାଲି ଚକୁଳି ପିଠା ଆସେ ଆଉ ହେଲ୍ପ କରିଦି ଆଉ ଯା ପିଠାରେ ଆଉ ଏନ୍ଦୁରି ପିଠା ହେରିକା ମାନେ ସେମିତି ଜାଣିସିକେ ଟିକେ କିନ୍ତୁ ମାନେ ହେଲ୍ପ କରିଦିଅ
ମଣ୍ଡା ସେମିତି ଗଢି ଆସେ ମାନେ ପୁର ଦେଇ
ତମକୁ ବା ସେମା କେବଳ ଶେମା ମୁଁ ମାନେ ଗୋଟେ କର ତୁମେ ଗୋଟେ ଗୋଟେ ଖାଲ ପୁରା ହେଇଯିବ ତ ପୁରା ମାନେ ଏମିତି ଯଉ ଗୋଲ କରନ୍ତି ନା ସେ
ହଁ ହଁ ହଁ ନା ଆସେ ମାନେ କ ଅ ହଁ ମାନେ ଥରେ ଦି ଥର ଏମିତି ଟ୍ରାଏ କରୁ କରୁ ହେଇଗଲା ଆଉ ସବୁ ଏମତି ନର୍ମାଲି ଟିକେ କହିଲେ ମାନେ ହେ ହେଲପ କରିଦିଏ ଆଉ
ମତେ କିନ୍ତୁ ଆଠସା ପିଠା ଆସେ ମାନେ ସବୁ ସେ ଜନ୍ତା ଯେମତି କରିଦେଲେ ମୁଁ ଯେ ବେଲିବା ଟା ନୁହେଁ ନା ସେଇଟା ମୁଁ କରିଦେବି।
ହଁ ଆରିସା ପିଠା।
ହୁଁ ସେଥିପାଇ ମତେ ସେ ଆରିସା ପିଟା ଯୋଉ ବହୁତ ଦିନ ରହ ମାନେ ନରମରେ ଯଦି ଛଣା ହେଇଥିବ ମତେ ଜମା ଭଲ ଲାଗେନି ସେ ଜଲଦିି ନରମ୍ ହେଇ ପଇ ପୁରା ଟାଣ ହଁ ଯେ ବହୁତ ଦିନ ରହିକି ବି ଖାଇବୁ ବଢିଆ ଲାଗିବ।
ତାପରେ ଗରମ ଗରମ ବି ଖାଇଦବୁ ପୁରା ବଢଆ।
ଝାଡା ହବୁ। ଏ ଯେ ମଝି ମାନେ ଆର ବର୍ଷ ବୋଧେ ଏଇ ଯୋଉ ରଜ ଟାଇମ ରେ ସବୁ ବାହାର ନଥିଲା ଝାଡା ବାନ୍ତି ହଉ ନଥିଲେ ନା।
ହଁ ହଁ।
ମାନେ ଆନ୍ଦ ପୁର ଯି ଯିଏ କହିବ ବୁଲି ଯାଇଥିଲେ ଲୋକ ମାନେ ଆମ୍ ଆ ଏତେ ଶସ୍ତା ହେଇଯାଇଥିଲା ଲୋକ ଆମ୍ବ କୁ ଖାଉନଥିଲେ।
ହଁ ବା ଏବେ ମାନେ ଦେହକୁ ଦେଖିବେ ନା ଆଉ ତାପରେ ଆମ୍ବକୁ ଦେଖିବ ଆକୁ ଦେଖିବେ ନା
ଆଉ ସେମାନେ ଏତେ ନୁହେଁ ସମସ୍ତ ଏଇ ଯୋଉ ଏବେ ବି ହେଇଥିଲା ଯୋଉ କିଏ ଗୋଟେ ଗୁପଚୁପ ଖାଇକି କୋଉଠି ଗୋଟେ ମରିଯାଇଥିଲେ ସେଥିପାଇଁ ଗୋଟେ ସପ୍ତାହ ପୁରା ବ୍ୟାନ କରିଦେଲା ଦହିବାର ହଁ ପୁଣି ଯୋଉ କଥାକୁ ସେଇ କଥା
ମୁଁ ସେଇୟା। ଲୋକ ତାପରେ ସମସ୍ତେ ଖାଉଛନ୍ତି ପଦା ଜିନିଷ ଆଉ।
ବହୁତ ଖାଉଛନ୍ତି। ଆ ସେମାନଙ୍କର ତ ଲାଭ ହଉଛି ଆଉ କଣ କରାହବ ସେ କଣ । ଜମା ବନ୍ଦ କରିବେ।
ଆମେ ବି ଜାଣିଛନ୍ତି କି ଆମ ବଡି ପାଇଁ ମାନେ ଦେହ ପାଇଁ କୋଉ ଖାଦ୍ୟ ଟା ଭଲ କୋଉଟା ଖରାପ ଆମେ ଜାଣି କି ଆମେ ଖାଉନାହାନ୍ତିକି?
ହଉ ହଁ ନା ଯେ ସେତେବେଳେ ବି ମନା କରିଥିବେ ନା ଏଟା ଦେହ ଖରାପ ହେଇଛି ଖ ନା ଆଜି ଗୋଟେ ଦିନ ନ ଖାଇଦିଅ ଆଉ ଆଉ ଖାଇବିନି। ନା ତାପରେ ପୁଣି ଗଲେ ପୁଣି ଗଲେ ନା ଆଜି ଖାଇଦିଏ ଆଉ ଖାଇବି ନାହି। ଏମିତି ତ ଖାଉ ଖାଉ ସବୁଦିନ ତ ଖାଇଲେ ଆଉ ଖାଇବୁ କଣ ଆଉ ନ ଖାଇବୁ କଣ ଖାଇ
ସେଇୟା। ତାପରେ ଏବେ ସବୁ ଜିନିଷ ବେଶୀ ମାନେ କଣ କହିଲ କେମିକାଲ ଜିନିଷ ଗୁରା ସବୁ ମାନେ ସବୁ କଲର କେ ଦିଆ ହେଇକି ଏତେ ମାନେ ହଉଛି।
ପରିବା ବି ଖାଉଛନ୍ତି ବହୁତ ଇଏ ଖାଉଛନ୍ତି ବିଶ କାଇଟ କହିଲେ
ଆଉ କଣ କରିବା ଯୋଉ ସେଗୁରାଆ ଆମେ କଣଇ କରିଛନ୍ତି ନା ନ ଖାଇଲେ ବି କଣ ହବ ସେଇଗୁଡାକୁ କେତେ ରାସାୟନିକ ଆଗରୁ ଯେତିକି ଯୋଉ ଉପାୟରେ ହଉଥିଲା ଏବେ କଣ ସେଉରାଆ ହଉଛି। ଆମ୍ବ ଗୁୁରା କଣ ଏବେ ଏମିତି ପାଚୁଛି କି ତାକୁ ମାନେ କିଛି ମାନେ ମିଶେଇକି ମାନେ ଏମିତି କେମିିକାଲ ଦେଇ ଦେଇକି ପଚି ଦଉଛନ୍ତି।
ହଁ ଇଞ୍ଜେକ୍ସନ ଦେଇ ଦଉଛନ୍ତି।
ଅଂ। ତରଭୁଜ ଏବେ ୟେଲୋ କଲର ତରଭୁଜ ଏବେ କିଏ କହୁନୁ ଆମେ ୟେଲୋ କଲର ତରଭୁଜ ଆଗରୁ ଦେଖିଥିଲେ? ହଳଦିଆର ତରଭୁଜ ଆଇଲାଣି ଏବେ ବେ ମାର୍କେଟ
ନା ମୁଁ ସତ କଥା ମୁଁ ଜନ୍ମ ହେଲା ଦିନୁ ନାଲି ଦେଖୁଛି।
ହଁ ବା ଏଥରକ ବିକା ହଉଥିଲା ବା ଏଥର ବିକା ହଉଥିଲା ହଳଦିଆ
ଆଉ ମୁଁ ଦେଖିଛି ସାବିତ୍ରୀ ଓଷାରେ ଆଣିଥିଲେ ଘରେ ଦେଖିଛି ଗୋଟେ ରେଡ ବାହାରିଲା, ମାନେ ସେ କହୁ ବି ନାହାନ୍ତି। ଗୋଟେ ଗୋଟେ ଜାଗାରେ କହୁଛନ୍ତି ଗୋଟେ ଗୋଟେ ଜାଗାରେ କହୁନାହାନ୍ତି କି ତା ହଳଦିଆ ବାହାରିବ ବୋଲି।
ହଁ ବା। ମୁଁ କହିଲି ଯା ହଉ ଭଲ ଭଲ ଏଗୁରା କୋଉଠୁ ଆଣିକି କି ଲଗଉଛନ୍ତି ଗଛ ଏମିତି ତାଙ୍କର ହଳଦିଆ ଆଇଲା।
ହୁଁ। ମାନେ ମଣିଷ କୁ ମାରିବା ପାଇଁ ସେ କେତେ କଣ କରୁଛନ୍ତି।
ହୁଁ।
ଆଉ ରଜରେ କୁଆଡେ ବୁଲାବୁଲି
ରଜରେ କୁଆଡୁ ନାହିଁ ଗାଁ ରେ ଯାଏ କୁଆଡେ ଏଇଠି ସେଲିବ୍ରେସନ ହୁଏ ସେଇଠି। ଆଉ ଯ କହିଲି ଯଦି ପ୍ଲାନ୍ କରିବୁ ମାନେ ଜଉ ଦିନ ଦେଖି ପାଗ ଦେଖିକି ଆଉ।
ହଁ ଆଉ ମେହେନ୍ଦୀ ଲଗେଇ ସାଇଲଣି ମେହେନ୍ଦୀ।
ନାଇଁ ମେହେନ୍ଦୀ ମୁଁ ଲଗେଇବି ସେଇ ରଜ ପୂର୍ବଦିନ ତ ଲଗାଏ ଆଉ।
ସେଇଦିନ ବା ସଜବାଜ ସେଇଦିନ ବା ସମସ୍ତେ କରିବେ ଆଉ।
ହଁ ସେଇଦିନ ମୁଁ ମୁଁ ବି ମାନେ ସମସ୍ତଙ୍କୁ ଲଗେଇଦିଏ ମାନେ ପ୍ରାୟତଃ ଗାଁରେ ସମସ୍ତେ ଆସିକି ଲଗାନ୍ତି ମୁଁ ନିଜ ହାତରେ ବି ଲଗେଇବା ପାଇଁ ମତେ ସମୟ ହୁଏ ନା ମୁଁ ତା ପରଦିନ ଲଗେ।
ହଁ ମୁଁ ବି ଯେତେବେଳେ ବି ଲଗେଇ ଦିଏ ହେଲା। ମାନେ ମୁଁ ଭାବେ କାହିଁକି ମୁଁ ଏଇ ଜିନିଷ ଟା ଶିଖିଲି ମାନେ ହଁ ସମସ୍ତେ କହିବେ ତ ମନା ତ କରିପାରିବୁନୁ ବେକ ବଙ୍କି ଯିବା ହା ତ କଣ ହେଇଯିବ
ଯେତେବେଳେ ମାନେ ମୁଁ ଛୋଟବେଳେ ଶିଖିିନଥିଲି ମୁଁ ସମସ୍ତକ ଯାଉଥିଲି ମୁଁ ସେଇ ମାନେ ଇଏରେ ଶିଖିଲି ମାନେ ମୁଁ- ନା ମୋର ଭଲ ଛୋଟ ବେଳୁ ଆର୍ଟ ହୁଏ ମୋର ଆଟ ଭଲ ହୁଏ ମୁଁ କହିଲି ମତେ ନିଜେ କରିବାର ଅଛି ଏଇନେ ଭାବୁଛି ମୁ କାଇଁ ସେ ଜିନିଷଟା ଇ କଲି ମତେ ଆଉ ରଖେଇ ଦଉନାହାନ୍ତି ମାନେ ନିଜ କୋଉ ଗୋଟେ ଓଷା ହେଲେ ବି ନିଜେ ଲଗେଇନଥିବୁ।
ହଁ ବାହାଘର ଫାହାଘର ବି ଯଦି ଚାହିଁବୁ କି ହଁ ଲଗେଇ ସାରିଲେ ଲଗେଇ ରାତି ତ ହେଇଥିବ ବସିଥି
ଏତେ ମାନେ ଅଣ୍ଟା ଫଣ୍ଟା ବିନ୍ଧିଯାଉଥିବ୍ ତୁ ଶୋଇ ପଡିବୁ ନା ଆଉ ଲଗେଇବାକୁ ଇଛା ହୁଅନା ଏ ଥାଉ କଣ ଲଗଉଛି ଆଉ ଥାଉ।
ମୁଁ ଜାଣିଛ ପ୍ରାୟେ ମୋ ଭାଇ ମାନଙ୍କ ବାହାଘରରେ ବାଘରରେ ଲଗାଏନା ଯାଏ ଚତୁର୍ଥୀ ପୂର୍ବ ଦିନ ଲଗାଏ।
ତାପରେ ବି ଯଦି ମାନେ ତୋର ମନଥିବ ତୁ ହାତରେ ବାଁ ହାତରେ ଲଗେଇଦବୁ ଡାହାଣା ହାତରେ ଲଗେଇ ହବନି। କେହି ବି ତତେ ମାନେ ସେମତି ମନ ଖୁସି ହେଲା ବି କିଏ ଗୋଟେ ଲଗେଇଦେବେନି।
ହଁ।
ଲାଗିବନି କିଏ ଗୋଟେ ଆମେ ଖୋଜିବା କିଏ ଗୋଟେ ଶିଖିଥିବ କି ଆମକୁ ଲଗେଇଦବ ଏଇ ହାତରେ।
ଓହୋ। ମୁଁ ଆଗରୁ ଛୋଟବେଳୁ ମୋ ଦିଦି କି କୁହେ ଲଗେଇଦବ ଏବେ ମୋ ଦିଦି ମତେ କହୁଛି କି ତୁ ମତେ ମତେ ଲେଗେଇ ଦେ ମୁଁ ତତେ ଲଗେଇଦେବି।
ସେୟାବା ଆମ ଘରେ ବି ସେଇୟା। ଆଉ ଏବେ କୋଉଠି ଘରେ ବସିଛ।
ହଁ ଛା ଆଜି ଜାଣିଚ ନା ମୁଁ ଏବେ ଛାତ ଉପୁରୁ କୁ ଯାଇଥିଲି ଗୋ ଟିକିଏ ବି ପବନ ଦଉନି ଛାତ ଉପରେ ଟିକିଏ ବି ପବନ ଦଉନି।
ଗରମ ଆହୁରି ନିଆଁ ହେଇତ ସେ ଛାତ।
ଆଉ ହ ତ ଯୋଉମାନେ ମାନେ ଏତେ ଜୋର ସେ ଖରା ହଉଛି କହି ହବନି ସେ ଖରା।
ଖରା ଚାରଟା ବେଳେ ଯଦି ପାଗ ମାନେ ଏମିତି ବର୍ଷା ବର୍ଷା ଉଠାନ୍ତା ବଢିଆ ଲାଗନ୍ତା। କବଣ ହ ନିଅ ଟେରଟବେଳେ
ମାନେ ବର୍ଷା ଉଠଉଛି ବର୍ଷା ହଉନାହିଁ ଆଉ ବର୍ଷା ତ ଉଠ ଛୁ ପବନଟା ଟିକେ ଦେ
ଦେ ନା ଘଡଘଡି ଖାଲି ମାରିଦେଇ ପଳେଇବ ଅନ୍ଧାର କରି ଘଡ ଘଡି ମାରିକି ସରିଲା।
ଏଇ ଆମେ ଥରେ ଏମିତି ବୁଲିବାକୁ ଯାଇଥିଲୁ, ଆମ ଗାଁ ରେ ଆମ ଯେମିତି ଗ୍ରାମ ଦେବତି। ହେଲା ଆମ ଗାଁରେ ମ ଆମେ ସୁନା ମାନେ ବୁଲିବାକୁ ଯାଉ ସେଠି ଆଳତି ହୁଏ ଆମେ ଦେଖିକି ଆସୁ। ଦିନେ କଣ ହେଇଛି ନାଇ ଦି ଦିନ ତଳେ ଯୋଉ ବର୍ଷା ମାନେ ଆମେ ମାନେ ପୁରା ଏମେ ଚୋ ଉପରକୁ ଉଠି ସାରିଛୁ ଆଉ ପୁରା ବର୍ଷା ଠାକୁରଙ୍କ ପାଖକୁ ଆଉ ଦି ମିନିଟ ଲାଗିବ ପହଞ୍ଚିବା ପାଇଁ ନା ଏତେ ଜୋର ପଗବାନ ଆସିଲା ଯେ ମାନେ ପବନ ହେଲା ବର୍ଷା ଜୋରରେ ହେଲା କିନ୍ତୁ ଘଡଘଡି ବହୁତ ମାରିଲା। ମାନେ ଯା ହଉ ଆମେ ସେ ଘର ଭିତରେ ପଶିଗଲୁ। ମେ ଏମିତି ମାଇଲା ସେ ଗୋଟେ ଫ୍ୟନ୍। ଲାଇଟ୍ ଆଉ ଠାକୁରଙ୍କ ପାଖରେ ସବୁଦିନ ଆ ଲାଇଟ୍ କୁ ପଡିଥିଲା। ଆଉ ଗୋଟେ ନଡିଆ ଗଛ। ବାବନ ଯଦି ଆମ ଦେହରେ ବାଜିଥାନ୍ନ୍ତତା ଆମେ କେତେ ଲୋକ ଥିଲୁ।
ଏତେ ଜୋର ଯ ହଉଛି ଗାଡି ବି ଯାଇପାରୁନି ସବ ପୁରା ମାନେ ଲାଇନ ହେଇକି ପୁରା